ବିନିଶ୍ମିତାକୁ କଲ୍ କରିିଥିବାରୁ ଆପଣଙ୍କୁ ଧନ୍ୟବାଦ।
ଆପଣ ମଧ୍ୟ ସ୍ମୃତିପାର କଲ୍ ଉଠେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ।
ହଉ କଣ କରୁଛନ୍ତି ଆପଣଙ୍କ
ଏ ଆଇ ରେ ବନେଇକି
ଆପଣଙ୍କ କାମ ସରିଲା?
ହଁ ସ ହଁ ଏବେ ସରିିଲା ଏବେ ଟିକେ ବଇଚି। ଓହୋ।
ଆଉ ଦୋକାନଟା ଆପଣ ଖୋଲିଲେ ମତେ ମାହାର ମତେ ମାହାଳିଆରେ
ଆପଣ ଆପଣ ପହରଦିନ ଆସନ୍ତୁ। ଅ ସେଟା ମୋ ଘର ଲୋକ ଜାଣିଛନ୍ତି। ଆଜ୍ଞା ଏଟାର ମୋର କିଛି ସମ୍ପର୍କ ନାହିଁ। ମତେ ମତେ ଥରେ ଛୋଟ ଲାଗୁଚି ଏମାନେ ମତେ ଘରୁ କାଢିଦେବେ। ମୋତେ ଥରେ ଛୋଟ ଲାଗୁଚି ଏମାନେ ମତେ ଘରୁ କାଢିଦେବେ। ତୁ କହୁଚୁ ନା ମାହାଳିଆ ଦେବି।
କେବେ ଦେବେ?
ହୁଁ। କେଜାଣି ହଁ ତତେ-ତତେ ଦେଇପାରନ୍ତି। ମୁଁ ମୋ କଥା ଜାଣିନି। ମତେ ଦେବେନି।
ଆଜି ସକାଳଠୁ ମୋର ଜାଣିଛୁ ଖାଲି ନାକ କୁଣ୍ଡେଇ ହଉଚିଲୋ ଉପର ନାକ ଟା।
ତ
ମାନେ ନାକ ଭିତରେ ନାହିଁ ହେଲା ନାକ ଉପରେ ମାନେ ଯ ସମମର ସେଇଟା।
ହୁଁ ହୁଁ।
ହୁଁ ସେଟା କୁଣ୍ଡେଇ ହଉଛି। କଣ ପାଇଁ ଥିଲେ ବଧେ ଟିକେ ଏଲର୍ଜି ହେଇଗଲା କଣ? ମତେ ତ ଏମିତିରେ ସବୁବେଳେ ସ୍କିନ୍ ପ୍ରୋବ୍ଲେମ୍।
ଓହଁ ଏଇଟା ଟୁ ହଣ୍ଡ୍ରେଡ ଅଛି ହଣ୍ଡ୍ରେଡ କରେ। ଟୁ ରହିଲା ଏଇଟି ଟେନେ ଅଛି। ଅହ ଏଇଟି ଗୁରେ ଇଏ ୱାନ ଅଛି ମାନେ ୱାନ୍ ଘରେ ଥ୍ରୀ ରହିଲା ହେଲା।
ମିଳିଲାନି। ହାଁ। ପିଆଜ ପଚିଶି ଲେଖାଏ ଗୋଦାମ ରେ ମିଳିଲା।
ହୁଁ।
ଆସିଲନି। ଅଟରେ କୋଡିଏ ଏବେ ଆଉ
ଉ ହୁଁ। ଏ ଭଗବାନ।
କଁ ହେଲାଲୋ?
ବଲ ପାତି ହାଟକୁ ଯିବା ଆଉଥରେ ପିଆଜ ପୁ ଲେଖା ହଟରେ ବଟିକି ଭଲ ତମେ। ସିଏ ଆସୁ ଡାକୁ।
ହୁଁ ହୁଁ।
ନାଁ ଆଉ ତମ କାମ ସରଲା ତ। ଆଉ ସରିଲା ତ ତକାତୁ ଯିବୁ ତୁ ଆଉ। ଆଉଛି ବସ ଟିକେ ବସ ତମେ ବସିନ ଆଜି ଦିନ ଯାକ। ପାଣି ପପିଇଚ ପାଣି ଦେବି। କି ଟାବଲେଟ ସେଇଜୌ ସେ ସେଇଟା ତମେ କହୁଥିଲ କି ନାଇଁ ଏବେ ହଁ ହଁ। ହଉ ହୋ
ଚନ୍ଦ୍ର ବିନ୍ଧୁ ଲାଗିବ ଆପ ଚନ୍ଦ୍ର ବିନ୍ଧୁ। ହଁ ଲକ୍ମୀ କ।
ନାଇଁ ନା ଏହେ ଏଇଠେ ଗୋଟେ ଏଇଠି ଗୋଟେ ଶବ୍ଦ ଅଛିତ
ଓହୋ ଓଡିଆ ଓଡିଆ ପ ଅ ପଢ଼ୋଉ ଥିଲ ତୋ ପିଲାମାନଙ୍କୁ।
ହୁଁ ହୁଁ ଅ ପ୍ଲସ କ କଣ ଏବେ ପିଆଜ ପାଇଁ ଆସିଥିଲେ?
ତିନିଥର ଯିବା ଇଏ କଲଣି ମା ତତେ ଆଜି ତାଳି ବିିଲା ଲାଗିଲୋ। ତୋ ତାଳି ଦଉଥିଲି ନେଲୁ କି ନାଇଁ? ମୋ ମା କାନର କେବେ ଗୋଟେ କିଣା ଯାକ କାନରେ ପିନ୍ଧୁଛି ହେଲା ମୋ ମା ସୁନା ଯା କ ପିନ୍ଧଥିଲା ହେଲା କଣ ହେଲା ତାର କାନ ଇଏ ଲଟ କିଯେ ଗଲ ଲଡକି ହେଲାଣି କି ନାଇଁ ମାନେ ଯୋ ପୁରା ଇଏ ହେଇଯାଉନି କେମିତି ଗୋଟେ ପୁରା ତଳକୁ ଖସି ଯାଇ ନଥାଉ ହଁ ପୁରା ନାଇଁ ନାଇଁ ପୁରାଯେ ତଳକୁ ଖସ ଯାଇଥାଉଚି ସେମିତି ହେଇଯାଇ ବୋଲି ସୁନା ଯା କାଢ଼ି ଖୋଲିଲ ଦେଇକି ଥୁଇ ଦେଲା ଷ୍ଟୋନ ଭଳିଆ ପିନ୍ଧୁ ନାହାନ୍ତି ସେମିତି ଦିଇଟା ପିନ୍ ସେଇଟାବି କଣ ଖୋଲି ହେଇ ସାରିଲାଣି
ହୁଁ।
ସେତେବେଳ କହୁଥିଲା ତାଳି କୁଆଡେ ପଡିଗଲା ବୋଲି ଏବେ କହୁଛି କାନରୁ ନଇ ଏଗା।
ଉଁହୁ ମଝିରେ ମୁଦେ ନାଇଁ କି ଏଇ ଯୋଉ କିଣା କାନର ଗଲାଏ ସୁନା କାନରେ କେତେଦିନ ପିନ୍ଧି କାହାର ଗଲଣିି।
ଏ ଭଗବାନ ହଁ ପରା ହଉ ହଉ ଧୀରେ କଥା କ ଧୀରେ କଥା କ। ହଁ ହଁ ହଁ ଲୋ କହ।
କିଏ କିଏ ଅଛ ମାଙ୍କ ସହିତ ଦତିଆଲ
ମା ମା ଓହୋ କଣ ଓଡିଆ ନା ଇଂଲିଶ ମିଡିୟମ ନା?
ହଡିଲା ଇଂରାଜ
କ ସ୍କୁଲ ଇଂରାଜୀ ମିଡିୟମ କେଉଁ ବିଦ୍ୟାଳୟରେ ସିଏ ପଠନ କରୁଛି?
ହଂଶିକାସକୁ
ହଂସିକା। ଆ କୋଉଠି କୋଉଠି ଯାଉଛୁ କୋପଟେ।
ତିିଲ ପରା
ସ୍କୁଲ କୋଉଟ ଅଛି ମୁଁ ଜାଣିଛି ତୁ କଉପଟେ ଅଛୁ ଏବେ?
ମୁଁ ଅଛି ଏବେ ବେଲ୍ ଯ୍ୟାଗ୍ ଭିତରେ ଗୁଡା।
ହୁଁ ହୁଁ ହଉ ହଉ ହଟା। କେମିତି ତିଆରି ହଉଛି କ? ସେତେବେଳେ ମତେ ଅଞ୍ଜଳି ପଚାରୁ ଥିଲା।
ଓ ମତେ ଖାଲି ଭାତ ଡାଲି ଭଜା ଟିକେ ତରକାରୀ ସନ୍ତୁଳା ହେଇଚିକି ଆଜି?
ହଉ କହ ମୁ ଭାତ କେମିତି ତିଆରି ହଉଛି କହ?
ଭାତ କେମିତି ତିଆରି ହଉଛି କ? ନାଇଁ ନାଇଁ ନାଇଁ ତୁ ଆଗ କ ଭାତ କାହିଁରୁୁ ତିଆରି ହଉଚି? ନାଇଁ ନାଇଁ ଭାତ କାହିଁରେ ତିଆରି ହଉଛି କ?
ଚାଉଳ ରୁ ହଉଛି। ଆଛା ଧାନ ଧାନ ଲଗା ହଉଛି ଧାନ ଲଗେଇବାର ସେଠି ଧାନ ପଛରୁ ଧାନ ହଉଛି ଧାନ
ତୁ ବ। ଧାନ କେମିତି ଲଗାହଉଚି।
ଧାନ ଲଗା ହଉଛି କି ଛଉଳ ଧାନ ଗଛ ରୁ ଆସେ।
ଧାନ ଗ ଧାନ ର ସୁଧା ଲଗା ହଉଛି ସେମିତି ହେଇକି ଆସ
ମତେ ମତେ ସେ ତଳେ ଅଞ୍ଜଳି କହୁଛି ଆଉ ମୁଁ କହିଲି ହଁ ମତେ କହିଲା ଆଉ କଣ ଖାଇଛୁ କ ରୁଟି ରୁଟି କାଇଁରେ ତିଆରି ଅଛି ମୁ ଅ ଟା ଅଟା କାଇଁରେ ହଉଛି ଗହମ ନା ଗହମ କୋଉଠୁ ହଉଛି ନା ଗଛରୁ।
ହ।
କୋଉ ଗଛ ନା କେମିତି ତିଆରି ହଉଛି? ମୁଁ କହିଲି ମାଟିରୁ ତ ମାଟିରୁ
ହୁଁ।
ଗହମ କାହିଁରେ ହଉଥିଲ? ଗହମ ଗଛ କେମିତି ହଉଛି? ତମ ବାରିପଟେ ଗହମ ଗଛ ପଳେଇଥିଲ ବିନୁ ଗହମ ଏବେ ତିଆରି କରିକି ଖାଇବି। ହୁଁ ହଁ ହଁ ହଉ ହଉ ଆଉ କଣ କହ? ଆାରତୀ ଦିଦି କଣ କହୁଥିଲେ ଲ ତତେ? କଣ କହିଲୁ ଡାଲି
ଛଛୁ ପ
ହଁ ଡାଲିଛୁଙ୍କ
ହ ତା
ଡାଲି ଛୁଙ୍କ କେମିତି ହଉଛି?
ହୁଁ
ଡାଲି ଛୁଙ୍କ ଅଦା ଟିକେ ଅଦା ଅଦା ନାଇଁ ସରି ସରି ରସୁଣ ଛଡେଇବୁ ରସୁଣ ପୁରା ଟିକେ ଭଲରେ ଛେ ିବ ପିଆଜ ପୁରା ଚପ କରି କାଟୀ ସରି। କ୍ଷୁଦ୍ର କ୍ଷୁଦ୍ର ଭାବରେ କାଟିବୁ ପୁରା ଭଲରେ।
ଆଜ
ତେଲ କଡେଇ ରେ ବସେଇଦବୁ ଟିକେ। ଟିକେ ତେଲ ର ର ମୁଁ କହୁଛି। ଶୁଣେ ତେଲ ବସେଇଦବୁ କଡେଇରେ ଟିକେ। ଗରମ ହେଇଗଲା ପରେ ଜିରା ଟିକେ ପକେଇବୁ ସେଟା ଫୁଟିବ। ନାଇଁ ନାଇଁ ପ୍ରଥମେ ଲଙ୍କା ସୁୁଖା ଲଙ୍କା ଗୋଟେ ପକେଇବୁ। ଆଉ ଯଦି ତୋତେ ଇଚ୍ଛା କହିଲୁ ମେ ସିଙ୍ଗା ପତ୍ର ପକେଇବୁ। ଆଉ ସୁଖା ଲଙ୍କ ପକେଇବୁ। ତାପରେ ସୋରିଷଙ୍କେ ଜିରା ତୁ ଯାହା ଖାଇବୁ ଆଉ ତାପରେ ପିଆଜ ଆଉ ରସୁଣ ପ
ପଞ୍ଚ ପଟଣା
ହଁ ପଞ୍ଚ ଫୁଟଣ ଖାଉଛନ୍ତି। ଖାଉନହାନ୍ତି କେ କି ନା।
ହଁ
ହୁଁ, ବାହାରେ ବଢିଆ ପବନ ହଉଛି ସେ ବାହାରକୁ ଗଲେ ନେଚର ପାଇବାରନି ନା କଣ? ନି ମୁଁ ଏଠି ିଆ ବାହାରେ ଆସିଲି ଯେ ଶୁଭୁଛି ତତେ? ଶୁଭୁଛି ଶୁଭୁଛି ତ? ହଉ ହଁ ହଁ ମଁ ଯା ହ ଯିବ? ହଉ ହଉ
ହଁ ଠ ତମ ଘରେ କେତ
କନ?
ଛୋଟ ଭାଇ ଘର ତମ ଘର କେତେ ଦୂର ହବ? ଛଟ ଭାଇ ଘରେଠୁ ତମ ଘର କେତେ ଦୂର ହବ?
ଉଁ ଅଞ୍ଜଳି ଘରୁ କଲେଜ।
ଓହୋ ତାହେଲେ ତମର ଟିକେ ଭିତରେ ହେଇଛ? ତାେଲେ ତମର ଟ
ନାଇଁ ଅଞ୍ଚଳ ଘରୁ କଲେଜ ବି ନାଇଁ, ନାଇଁ ନାଇଁ ଅଞ୍ଚଳି ଘରୁ କଲେଜ ବି ନାଇଁ। ପଲିଟେକ୍ନିକ ରୁ ଅଞ୍ଜଳି ଘର।
ଓ ହୋ ସେମିତି କହିବୁ ନାବେ
ଆରେ ଫୋନ୍ ଦରତା ଫୋନ। ଧର୍ ନଥିଲା ବୋଲି କହୁଥିଲେ। ହଁ ପାଖ ପାଖ ପାଖ ତାଙ୍କର
ସେଟା ତୁମର ନିଜ ଘର?
ଯେତେବେଳେ ହୋଗ ନାହିଁ କିଛି ଏବେ
ନା ଏଇଗୁ ହି କ ଯା
ନାଇଁକିରେ ହଁ ନା ସେଥିପାଇଁ ଦେଖିପାରୁନି ର ହଁ ନହେଲେ ସଦା ବେଳେ ଯିବା ଆବା ହଁ ହଁ ନିଜ ଘରେ ନିଜ ଘର।
ହୁଁ ହୁଁ
ହୁଁ ସେଥିପାଇଁ ଦେଖୁନି ଏବେ ତାକୁ ଆଉ। କଣ ହେଲା ଇଏ ବେଡମିଣ୍ଟନ୍ ଖେଳି ଯାଇଛି କି ନା? ଏଇଠି ନେଇଚି ହୋଉ ବିନି ଠିକ ଅଛି ମୁଁ ରଖୁ ହେଲା ପଛେ ଆଉଥରେ କଲ୍ କରିବି ତତେ ହେଲା।
ହଉ ହଉ କର।
କରିବୁ ତତେ ଡିଷ୍ଟବ୍ ସରି ତତେ ପରିଛାନ୍ କରିଥିବାରୁ।
ନା ନା ମତେ କିଛି ପରିସାନ୍ କି କିଛି ଅସୁବିଧା ହେଇନି।
ହେଇନି ତ କିଛି ଅସୁବିଧା ହୋଉ ଠିକ ଅଛି ରଖୁଚି ହେଲା ଟ୍ୟୁସନ କରି
ବାୟ ବାୟ।